ହ୍ୟାଲୋ ହ୍ୟାଲୋ।
ହ୍ୟାଲୋ।
ହଁ ଶୁଣା ଯଉଛି ମୋ କଥା?
ହଁ ହଁ ଶୁଣା ଯାଉଛି ହ୍ୟାଲୋ।
ହଁ ହଁ କୁହ ଶୁଭାଉଛି ହଁ ହଁ ଆସୁଛି କୁହ।
ହଁ କଣ କରୁଛ?
କିଛି ନାହିଁ ଏନା ଖାଇ ପିଇକି ଶଉଛି ଆଉ।
ଆଛା ଆଇ ବି ପଢାପଢି କଣ ଚାଲିଛି?
ମୋର ମୋର ତ ଖାଲି ଗ୍ରାଜୁଏସନ ସରିଛି। ଜବ କରିଥିଲି ଏବେ ତ ଏବେ ଛାଡିଲି ଆଉ ଜବ। ଘରେ ଅଛି ଏବେ ମୁଁ ଏଇ କରିଥିଲି ଆଁ ଟେକ୍ ମନ୍ଦିରରେ ଏଁ ତ ଛାଡି ଦେଲି ଏବେ ଘରେ ଅଛି ଆଉ।
ବିଏସ କଣ ଏଟି ଏମ୍ କରୁଥିଲ କି?
ହଁ ହଁ।
କୋଉଠି କରୁଥିଲ ରେଭେନ୍ସାରେ?
ହଁ ତମକୁ କେମିତି ଜଣା ଆସିଲା।
ଆଚ୍ଛା ଆଚ୍ଛା।
ମୁଁ କହିଲି ତମେ କେନି ଜଣିଲ।
ନାଇଁ ନାଇଁ ମୁଁ ଏମତି ନର୍ମାଲି ମାନେ ପଚାରିଲି ମାନେ ବିଶ୍ଵଜିତ ବୋଲି ଗୋଟେ ସାଙ୍ଗ ଆମର ଥିଲ ଜାଣିଛ କି ତମେ?
ବିଶ୍ୱନିତ ନା ତ ଜାଣିନି ହଁ ହଁ।
ସିଂ ବୋଲି ଗୋଟେ କରୁଥିଲା ପିଲାଟି ସିଏ ମାନେ ଆମର ବ୍ୟାଚରତ। ତ ସିଏ କରୁଥିଲା ସେ ରେଭେନ୍ସାରେ ଆଇ ଟି ଏମରେ ତ ମୁଁ ସେ ମାନେ ନର୍ମାଲି ଏମତି ପଚାରୁ ପଚାରୁ ମାନେ ବାଜିିଗଲା। କଥାଟା
ଆଛା ଆଉ ମୋହର ତ ସେ ମେ ବି ତଳ ବ୍ୟାଚ୍ କି କଣ ହେଇଥିବ?
ଆଚ୍ଛା ଆଚ୍ଛା କାହିଁକିନା ଆମର ପ୍ଲସ୍ ଟୁ ସରିଲା ତ ସ ଆଡମିସନ କରିଥିଲା ସାଙ୍ଗେ ସାଙ୍ଗେ।
ଆଚ୍ଛା ନାଇଁ କୋଉ ଇୟର ପାସ୍ ଆଉଟ୍?
ଆଁ ସିଏ ମେବି ତ। ମୋରତ ସରିଥିଲା କେବେ ଉଣେଇଶହ ଏକୋଇଶ ଏକୋଇଶ ହେଲେ। ଚବିଶ ମେ ବି।
ଛବିଶ ତ ମୁଁ ବି ପାସ ଆଉଟ ହେଇଛି
ତମେ ତାହେଲେ ଜାଣିିନଥିବି ଆଉ। ତୁମ ବ୍ୟାଚରେ ବୋଧେ ଦୁଇଶହ କଣ ପିଲା ଥ ପ୍ରଛନ୍ନ କଣ ଥିଲେ ବୋଧେ ଆଇ ଟି ଏମରେ। ହଁ ତ ସେଥିପାଇଁ ଜାଣିନଥିବୁ ମେବି ଆଉ।
କିଜାଣ ଆମର ତ ତିନିଟା ସେକ୍ସନ ଥିଲା ତ ମୁଁ ଜାଣିନଥିବି। ନହେଲେ ମାନେ ବ ଚିହ୍ନିଥିବି କିନ୍ତୁ ତା ନାଁ ଜାଣି ନଥିବି ସେୟ ବୋଲି। ମାନେ ଦେଖିଲେ ଜାଣି ଦେବି।
ହୁଁ ହୁଁ।
ତମେ କଣ କରୁଛ?
ମୁଁ ଏବେ ପି ଜି କରୁଛି ଉତ୍କଳ ୟୁନିଭରସିଟିରେ ଆଉ।
ହଁ ଶୁଭୁଛି ଶୁବୁଛି। ପି ଜି କଣ ସେକେଣ୍ଡ ଇୟର୍ ନା ଫାଷ୍ଟ ଇୟର୍?
ଫାଷ୍ଟ ଇୟର ସେକେଣ୍ଡ ଇୟର ହବ ଏଇ ବର୍ଷ।
କୋଉଥିରେ କରୁଛ?
ଜିଓଲଜିରେ।
ଜିଓଲୋଜି ନା ଜୁଲୋ।
ନାଇଁ ଜିଓଲଜି। ଏୟାର ସାଇନ୍ସ ଜିଓଲଜି। ଜିଓଲୋଜିରେ ପ୍ରାୟତ ମାନେ ଆମର ଆର୍ଥ ଉପରେ ସବୁ ପଢିବାକୁ ଆମେ ଯାହା ମାନେ ଭୂଗୋଳ ଯାହା ପଢୁ। ସେ ଗୋଟେ ଆଉ, ମାନେ ସେଇ ମାନେ ଆମର ମାଟି ଉପରେ, ମାଟି ତଳ ଜିନିଷ ସବୁ ଯାହା ରହିଲା ଆ କହିବାକୁ ଗଲେ ସବୁ ସବଜେକ୍ଟ ଅଛି- ଫିଜିକ୍ସ ଅଛି, କେମିଷ୍ଟ୍ରି ଅଛି, ବାୟୋଲୋଜି ଅଛି, ସବୁ ଅଛି।
ରହିବ କିନ୍ତୁ ମାନେ ତା ନାଁ ଟା ଖାଲି ଗୋଟେ
ଗୋଟେ
କୋଉଠି ମାନେ ଇଏ ଗ୍ରାଜୁଏସନ କୋଉଠି କରୁଥିଲ?
ଗ୍ରାଜୁଏସନ ମୁଁ ସାଲେପୁରରେ କରିଥିଲି ପ୍ରାଇଭେଟରେ
ଆଛା, ସାଲେପୁର କୋଉଠି?
ସାବିତ୍ରୀ ଦେବୀରେ କରୁଥିଲି।
ଓ ହୋ।
ହୁଁ ଆଉ ତ କୋଉଠି ନାହିଁ ଜିଓଲୋଜି ବି ନର୍ମାଲି ମୁଁ ମେଡିକାଲକୁ ଡ୍ରପ ନେଇଥିଲି। ହଁ ଜଲ ମୁ ଆ କିଛିୟ ମ ଡ୍ରପ୍ ନେଇଥିଲି। ତ ସେକେଣ୍ଡ ଇର ଆଉ ଡ୍ରପ୍ ନେଇନିକି ସେମିତି ଗୋଟେରେ ଆଡମିସନ କରିଦେଇଥିଲେ ଜିଓଲୋଜିରେ ମାନେ ଏମତି ଫ୍ୟୁଚର ଭାବିକି କରିନଥିଲଥିଲେ ତ ପୁଣି ଯେତେବେଳେ ମାଇଣ୍ଡ ମେକଅପ୍ କଲି ଯେ ନ ମେଡିକାଲ କର ନାଁ ସେଥିପାଇଁ ସେଠି ଆଉ ଆଉ।
ସ୍କୋପ ଥିଲା ଶୁଣିଲି ହେ ଜଏନ କଲି, ଏବେକା ସିଚୁଏସନ ତ ଅଲଗା ଆଉ।
ଏବେ କଣ ମାନେ କଣ ଚାଲିଛି ସବୁ ମାନେ କଲେଜରେ
ମାନେ କଣ ଏାମ ତ ଏବେ ଚାଲିଛି ଆମଷ୍ଟ ଆଜି ଏଜାମ ଗୋଟେ ଥିଲା। ନାଇଁ ଆଜି ଗୋଟେ ଏଜାମ ଥିଲା, ପୁଣି ଅଛି ଆର ମଣ୍ଡେ ଅଛି ପୁଣି ସେମିଷ୍ଟର ଚାଲଛି ସେକଣ୍ଡ ସେମିଷ୍ଟର ଟାଇବେ। ଛୁଟି ସରିଲାଣି ଅଲରେଡି, ଅଠେଇଶି ରୁ ସରିଲା ଛୁଟି
ମୁଁ ଖାଲି ଜାଣିପାରୁନି ଆଉ ହମର ଏ ଦେ କ୍ଲାସ ହଉଥିଲା ମୁଁ କେବେ ଛୁଟି ଦିଆଯାଉଛି, କଣ ଅଛି ଏବେ ତ ଜଣ
ଆଛା ଆଛା। ତମେ ବି କଣ ମାନେ ଜବ୍ ଇ ମାନେ କରୁଛ?
ନା ମୋର ମାନେ ମୁଁ ଛାଡି ଦେଇଛି। ମୁଁ କରିଥିଲି ସେଇଠି, ମୋର କେତେ ଏଇ ଏଇ ତିନି ଚାରି ମାସ ଖଣ୍ଡେ ହବ ଛାଡିଛି ଆଉ।
ସେ ପିଜି କରିବା ଲାଗି ଛାଡିଥିଲି, ନା, ନା, ପିଜି କରିବା ଲାଗି ଛାଡିଥିଲି।
ଆଚ୍ଛା।
କିନ୍ତୁ ଏବେ ଡିସାଇଡ କରିପାରୁନି କଣ କରିବି?
ଓ ହୋ। ହଁ ପିଜି କରିଦିଅ ବେଟର ହବ। ଏମ ଵି ଏ ନହଲେ ଏମ ସି ଏ
ଆଉ ସେ ହିଁ କରିଥାନ୍ତି। ସେଇଟା କରିବା ଲାଗି ଛାଡିଥିଲି, ଏବେ ଟିକେ ଆଚୁଆଲି ଭାବୁଛି କଣ କରିବି? ସେମିତି ସବୁ ଚାଲିଛି ଟିକେ ଆଉ ଏବେ ତ ଘରେ ଅଛି।
କେତେ ପ୍ୟାକେଜ କେତେ ଥିଲା ଟେକ ମଙ୍ଗରାରେ।
ଟୁ ପଏଣ୍ଟ ୱାନ ନା ଟୁ ଥିଲା।
ଭଲ ଥିଲାତ ଵଦେ।
ସେସର ହିସାବରେ କିନ୍ତୁ ଭଲ ଥିଲା।
ସେସ ହିସାବ ରେ ତ ବହୁତ ଭଲ ଥିଲା।
ପ୍ରେସେ
ଆମରି ବ୍ୟାଚ ପିଲା ତ ବହୁତ କମ ଇଏରେ ସବୁ ପାଉଛନ୍ତି ମାନେ ଶୁଣିଥିଲେି ସବୁ। ଅଛନ୍ତି ଯୋଉମାନେ ସବୁ। ଏମ୍ବି ଏମ ସ କି ହଁ। ଏମ୍ବି ଏମ ସିକି କରିଥିଲା ପରେ ଆଉ ଟିକେ ବେଟର ହେଇଯିବ ଆଉ।
ହଁ ଆଉ ଓଡିଶା ଭିତରେ ତ ଆଉ ଅଧିକ ଇନ କଣ ମିଳିବ ମାନେ ବାହାରକୁ ଗଲେ ସାଲାରୀ ସେଇ ହିସାବରେ ହାଇକ୍ ହବ।
ସେମିତି ବି ଦେଖିବାକୁ ଗଲେ ଓଡିଶା ହିସାବରେ ବାହାରକୁ ଗଲେ ତ ଆମର ଏକ୍ସପେନ୍ସ ବି ବଢିଯିବ ନା।
ସବୁ ଜାଗାରେ ନଥାଏ ନା। ସବୁ ଜାଗାରେ ନଥାଏ ଏଇ ବ୍ୟାଙ୍କ କଲେ ଟିକେ ବଢିବ ତାପରେ ଆ ଆଉ ଟିକେ ଚେନ୍ନାଇ ହରିକା ଗଲେ ସେ ଟିକେ ପଳିବ ମାନେ
ସେ ବାଙ୍ଗାଲୋର ହିଁ ତ ମାନେ ଆଇଟି ହୋପ ହଉ ଟାନା ଆଉ ତା ଛଡା ବି ଆଉ କୋଉଠି
ନା ଏବେ କିନ୍ତୁ ମୁଁ ଯେତିକି ଦେଖିଲିଣି କୋଲକାତା ହାଇଦ୍ରାବାଦ ଟା ମାନେ ପ୍ରେ ଫ୍ରେସମାନଙ୍କ ପାଇଁ ବହୁତ ଭଲ।
ଆଚ୍ଛା ଆଚ୍ଛା। ହାଇଦ୍ରାବାଦ କ ପୁରା ଆଫୋର୍ଡେବଲ ପ୍ରାୟ ରହୁଛି।
ହଁ ହାଇଦ୍ରାବାଦ ଆଫୋଡେବୁଲ ରହୁଛି କୋଲକାତା ତ ବହୁତ ଆଫୋଡେବୁଲ ରହୁଛିାନେ ଆମ ଭୁବନେଶ୍ରରେ ବି ଯେତିକି ମାନେ ରୁମ ଭଡା କୋଲକତାରେ ଆହୁରି କମ। ମୁଁ ଆଉ ମୁଁ ବି ଯାଇଥିଲି କୋଲକାତା। କଥା ଗୋଟେ ଇଣ୍ଟରଭ୍ୟୁ ପାଇଁ ଏଇ କାଲି ଆସିଲି ପହର ଦିନ ଯାଇଥିଲି। ସାଙ୍ଗେ ଲୁଛନ୍ତି ଅପାଟମେଣ୍ଟ ରହୁଛନ୍ତି ମାନେ କହିବାକୁ ଗଲେ ଭୁବନେଶ୍ୱର ଠାରୁ ଅଲଗା। ବମ୍ବେଇ ଷ୍ଟାପ ରେ ବୁଲେ ପୁଣି ଫାସିଲିଟି ବି ବହୁତ ଭଲ ଅଛି। ତାଙ୍କ ଅଫିସ ପୁଣି ପାଠ
ମୁଁ ବୁଝିଲି।
ଗଳି ଖାଇକି ଯିବାକୁ ପଡିବ। ବଲାଙ୍ଗୀର ରେ ଅଛି। ମୁଁ କହିଲି ଭଲର ଅଛି ମାନେ କୋଲକାତା ତାରେ ଆଫଡେବୁଲ ରହୁଛି।
ହୁଁ ହୁଁ ବୁଝିଲି।
ନା ସାର ଫ୍ରେସର ହିସାବରେ ଠିକ ଅଛି ପଇସା ଆଉ। ହଁ ଏବେ ଘରେ ହିଁ ଅଛି।
ଆଚ୍ଛା। ମୋ ପାଖରେ କଥା ହଉଥିଲା କାଲି କି ପର ଦିନ ମେ ବି ନାଥ ବି ଏଥିରେ ଜଏନ କରୁଥିଲା ସେ କଲ କରୁଥିଲେ ତ କହୁଥିଲେ।
ହଁ କାହା କଥା ମୋ କଥା।
ହଁ ହଁ।
ଆଛା।
ମତେ ଜାଣିପାରୁଛ ମାନେ ତ ମତେ ଜାଣିପାରୁଛ?
ନା ।
ଆ ତମ ନାଁ ମାନେ ସୁଶ୍ରୀ ଭାରତୀଟି ତମ ନାଁ? ହାଲୋ।
ହାଲୋ।
ହଁ ମୁଁ କହିଲି ତମ ନେମ ସୁଶ୍ରୀ ଭାରତୀଟି? ହାଲୋ।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
ହ୍ୟାଲୋ, ଭୟସ ଯାଉଛି? ହ୍ୟାଲୋ।
ହଁ ସୁଭାଉଚି ସୁଭାଉଚି କୁହ?
ହଁ। ମୁଁ କହିଲି ତମେ ମତେ ଜାଣିପାରୁଛ?
ନା। ମାନେ ମୁ ଏ ତ ଗେସ୍ କରିପାରୁନି ବଟ ତମେ ଏତେ ସବୁ ଜିନିଷ ଜାଣିଛ ତ ମେ ବି ଆମେ ପରେ କଥା ହେଇପାରିବା ଆଉ ଏସ୍‌
ହଁ ତମ ତମେ ଚିହ୍ନିଚ ହଁ ହଁ ହଁ ।
ହଁ ଚିନିଚ୍
ଆଛା ଆଉ କଣ ଖିଆ ପିଆ କଣ କରିଛ? ହଁ ହଁ। ଜାଣିଛ ମତେ ତମେ ଦେଖିଛ ବହୁତ ମାନେ ବହୁତ ଥର ଦେଖିଛ।
ଆଛା ତମେ ଆମ ସହିତ ସାଲେପୁର କଲେଜରେ ପଢୁଥିଲ?
ହଁ ହଁ।
ତାହେଲେ ମୁଁ ଦେଖିଥିବି ଜାଣିପାରୁନଥିବି।
ହଁ ଦେ ଦେଖିଛ ଭଲସେ ବି ଜାଣିଛ ମାନେ ନାଁ ଶୁଣିଲେ ଜାଣିପାରିବ ଆଉ। ।
ଆଚ୍ଛା।
ହୁଁ। ହ୍ୟାଲୋ। ହ୍ୟାଲୋ। ଭୟସ୍ ଯାଉଛି ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।